ହ୍ୟାଲୋ।
ହଁ ଆଣ୍ଟି କଣ କରୁଛନ୍ତି?
ହଁ ଏଇଠି ଛାତ ଉପରେ ଟିକେ ବର୍ଷା ଆସିଲାଣି ତ ମୁଁ ଠିଆ ହେଇଛି ଟିକେ ପବନ ହଉଛି ଆଉ।
ଖାଇସାଇଲେଣି ଆପଣ?
ନା ଖାଇନୁ ଖାଇବୁ ଏଇନେ ଆଉ ଜଳଖିଆ ଖାଇଥିଲୁ ତ ଖାଇବୁ ଟିକେ ଲେଟ ରେ ଆଉ। ଆଉ ତମେ କଣ କରୁଛ? ହଁ ଘରେ ସମସ୍ତେ ଭଲ ଅଛନ୍ତି। ନା ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଆଣ୍ଟି। ଭଲ ଅଛନ୍ତି। ନାଇଁ ଖାଇନୁ ବାପା ଡିଉଟି ଯାଇଛନ୍ତି ତ ଆସିଲେ ଖାଇବୁ ଆଉ।
ହୁଁ ମା ମା କଣ କରୁଛନ୍ତି?
ଟିଭିି ଦେଖୁଛନ୍ତି ସମସ୍ତେ।
ହୁଁ ହୁଁ।
ଆଜି ଆଣ୍ଟି ଆମେ କୋଉ ବିଷୟରେ ଆଲୋଚନା କରିବା ହଁ
ମାଙ୍କ ବିଷୟରେ କଥା ହବା ଆଜି।
ହୁଁ। ମାଆଙ୍କ ବିଷୟରେ ଆମେ ବା କଣ କହିବା। ମା ତ ଦୁନିଆରେ ସବୁଠୁ ବଡ।
ହଁ। ମା ତ ତ ଆମେ ମାନେ କହିଲେ ବି ଯି ମାନେ ଏ ଜନ୍ମରେ ହଉ କି ଆର ଜନ୍ମରେ ହଉ ମା ଋଣ କେବେ ବି ଆମେ ସୁଝି ପାରିବାନି।
ତା ତୁଳନା
ଗିଭିଂ
ମା ମାନେ ପିଲା ଆ ହଁ କୁହନ୍ତୁ,
ହଁ କୁହନ୍ତୁ, କୁହନ୍ତୁ, ଆଣ୍ଟି। ହଁ କୁହନ୍ତୁ,
ମୁଁ କହିଲି ମା ମାନେ ଏତେ କଷ୍ଟ କରନ୍ତି ଯେ ମାନେ କିଛି ବି ମା ବିଷୟରେ କହିଲେ ବହୁତ ମାନେ ଦୁଃଖ ବି ଲାଗେ
ହ ମ ଦୁନିଆରେ କେବଳ ସେ ହିଁ ଜଣେ ମଣିଷ
ହୁଁ ମାନେ ଯେତେବେଳେ ଦୁଃଖରେ ଥିବ ହ ନିହାତି ତାର ସ୍ଵାର୍ଥ ନଥାଏ। ତାଙ୍କର ମାଙ୍କ ର ସ୍ୱାର୍ଥ ବି ନଥାଏ। ଆଜିକାଲି ମାନେ ଭାଇ, ଭଉଣୀ ଭିତରେ ସ୍ୱାର୍ଥ ଅଛି କିନ୍ତୁ କିନ୍ତୁ ମା ର କେବେ ବି କିଛି ନାହିଁ।
କୁ କୁ ଶୁଣିଥିବେ ମାନେ ଆ ସ୍ ନାଇଁ ଆଗରେ ଶୁଣିଥିବେ ଆଗକୁ ବି କେବେ ଭାଇ, ଭାଇ ଝଗଡା ହେଇଛନ୍ତି। କେବେ ଭାଇ, ଭଉଣୀ ଅଲଗା ହେଇଛନ୍ତି। ଜାଗା ବାଡି ଯୋଉଥିପାଇଁ କେବେ ମା ପୁଅ କି ମା ଝିଅ କେବେ ଝଗଡା ହବାର ଶୁଣିଛନ୍ତି? ମା ନିଜେ ନଥାଉ ପଛେ, ଦେଇଦବ ସବୁ ମୋ ଛୁଆଙ୍କ ପାଇଁ ସବୁ, ମୋ ଛୁଆଙ୍କର ସବୁ,
ହୁଁ ମା ଭଳି ପବିତ୍ର କିଛି ନାହିଁ। ମା ତ ଆମକୁ ଦଶ ମାସେ ଗର୍ଭରେ ଧରିକି ବହୁତ କଷ୍ଟ ବି ସହିଛି। ଏ ବା ମାନେ ସମସ୍ତିଙ୍କ ଠୁ ଗାଳି ଅଜ ମାନେ ସବୁ କିଛି ସହିଛି ମା ଆମ ପାଇଁ,
ମନ ଯେତେ ଖରାପ କାମ ତାଙ୍କ ଝିଅ କି ତାଙ୍କ ପୁଅ କରିଦଉ କେବେ ସେ କହିବେନି ଯେ ମୋ ପୁଅ ଟା ଖରାପ କି ମୋ ଝିଅ ଟା ଖରାପ ବୋଲି
ନା ନା ମା କଣ କହିପାରିବ, କାହିଁକି ନା ମା ଭଳି ପବିତ୍ର କିଛି ବି ନାହିଁ। ମା ପରା ଆମର ସିଏ ଆମେ ଦେଖିବ ମନ ଦୁଃଖ କରିଥିବା ପଚାରିବ କାହିଁ ମନ ଦୁଃଖ କରିଛ, ମାନେ ସି ମାନେ ମା ଏମିତି ମା ସେ ସ ମାନେ ଜାଣିଦବ ସେ ମୋ ମନର ଦୁଃଖ ଯେତେ ଦୁଃଖ ତମେ ନୁଚାଅ ସାଙ୍ଗେ ସାଙ୍ଗେ ସେ ଜାଣିବେ ବି
ସତ ଗତ ବାପା ହବ ପଛ ଗୋଟେ ଭୁଲ କଲେ ସେ ରାଗିବେ ସେ କଥା ହେବେନି ସେ ରୁଷିବେ ମା କିନ୍ତୁ ଅଧିକା ସମୟ ରାଗିକି ରହି ପାରେନା ସେ ଯେତେ ବଡ ଭୁଲ କରିଥାଉ ସେ ସବୁବେଳେ କହିବ ମୋ ପୁଅ ଠିକ କିନ୍ତୁ ପୁଅ ସପଟରେ କି ଝି ସପଟ ରେ ସବୁବେଳେଠିଆ ହବ
ନିହାତି ଆଜିକାଲି ଦେଖୁଛ ନା ଯୋଉ ଛାଡି ଦଉ ମାନେ ବୁଦ୍ଧ ଆଶ୍ରମ କୁ ଛାଡି ଦଉଛନ୍ତି ଜଙ୍ଗଲ ମାନଙ୍କୁ ଛାଡି ଦଉଛନ୍ତି ସେଇଟା କଣ ଠିକ କରୁଛନ୍ତି
ନା ବହୁତ ପିଲା ଚେଞ୍ଜ ହେଇଯାଉଛନ୍ତି ବାହାଘର ପରେ ମୁଁ ଦେଖୁଛି ବହୁତ ପିଲା ବାହାଘର ପରେ ହିଁ କେବଳ ଚେଞ୍ଜ ହେଇଯାଉଛନ୍ତି ଯେ ମା ମାନଙ୍କୁ ନେଇ ବୃଧା ସମୟରେ ଛାଡି ଦଉଛନ୍ତି ମା ମାନଙ୍କୁ
ନିହାତି ଶୁଣ ହମ ଯଦି ବି ମାନେ ଚେଞ୍ଜ ହେଇଯାଉଛନ୍ତି ସେଟା ମାନେ ଆମେ ଆମେ ଗୋଟେ ମା ଆମେ ବି ଆମ ମା ବି ଆମକୁ ବହୁତ କଷ୍ଟରେ ଜନ୍ମ କରିଛି ଆମେ ବି ବୁଝିବା କଥା ଯେ ଆମେ ଯଦି ଆମ ଶାଶୁ ଶଶୁ ଶୁରଙ୍କୁ ସେମତି କରିବା ତାହେଲେ ଆମ ଆମ ସ୍ଵାମୀ ବି ତାଙ୍କଠୁ ଜନ୍ମ ହେଇଛି କି ନହିଁ ଆମ ନିଜ ମାଆ କୁ ଯେମିତି ମା ଭଳିଆ ଦେଖ ଖିବା ତାଙ୍କ ମାନଙ୍କୁ ହିଁ ମା ନିଜ ମା ଭଳିଆ ନିହାତି ଦେଖ ଦେଖିବାକୁ ପଡିବ ସେମିତି ଦେଖିଲେ ସମାଜ ମାନେ ସବୁ ମା ମାନଙ୍କ ପାଇ ନିହାତି ଭଲ ହବ କିନ୍ତୁ ଉ ଆଜି କାଲି ଯୁଗରେ କୌଣସି ମାନେ ପ୍ରାୟ ଶହେ ପରସେଣ୍ଟ ରୁ ପଚାଶ ଜଣ ଭଲ ଥିବେ କି ଶହେ ଜଣ ଭଲ ଥିବେ କିନ୍ତୁ ନିହାତି ଯୋଉ ଦେଖିବ ମା ମାନଙ୍କୁ ବହୁତ ହଇରାଣ କରୁଛନ୍ତି
ହଁ ସତ କଥା କିନ୍ତୁ ମା କେବେ କୋଉଠିକ କେବେ ପୁଅକୁ ହଇରାଣ କରିନି କି କେବେ ଝିଅକୁ ହଇରାଣ କରିନି କିନ୍ତୁ ପିଲାଛୁଆ ହିଁ ଶେଷରେ ମା କୁ ହିଁ ହଇରାଣ କରନ୍ତି
ନିହାତି ସିଏ ବି ମାନେ ବୁଝିବାର ଅଛି ହୁଁ
କ ଭାଗ ବାଣ୍ଟି ଦିଅନ୍ତି ମା ତୋ ଘରେ ମାସେ ଖାଇଲେ ମୋ ଘରେ ମାସେ ଖାଇବ ତୋ ଘରେ ପନ୍ଦର ଦିନ ଖାଇଲେ ମୋ ଘରେ ଖାଇବ
ସେଇଟା କିନ୍ତୁ ଠିକ କରନ୍ତିନି କାହିଁକି ନା ମା ହଉଛି ସମସ୍ ସ୍ଥିଙ୍କର ମା କ କେବେ ହିଁ ଭାଗବାଣ୍ଟିଲେ ବହୁତ ମାନେ ଆମେ ହୁଁ ଆମ ଛୁଆ ମାନେ ବି ଅଛନ୍ତି ନା ଆମେ ବି ଆମଠୁ ସିଏ ଶିଖିଲେ ହଁ ମୋ ମାଙ୍କୁ ଇଏ ଖାଇବାକୁ ମୋ ମାମା ଦେଉନି ଆମେ ବି ମୋ ମାଆଙ୍କୁ ଦବାନି ସେଇଟା ହିଁ ଶିଖିଲେ ନା
ଦେଖୁଛନ୍ତି ନା ମୋ ମାମା ବି ମୋ ମା କୁ ଖାଇବାକୁ ଦଉନି ସିଏ ଯେତେବେଳେ ହେବେ ତମ ମାନଙ୍କୁ ବି ସିଏ ପିହନ୍ତି କରିବ ତଉୁଥିଲୁୋ ମାକୁ ଖାଇବାକୁ ମୁଁ ଖାଇିବି ସେ ତମ ମାନ ନିଜକୁ ତମକୁ ଯେତେବେଳେ ତମ ଛୁଆ କରିବା ତମେ ସେତିକିବେଳେ ବୁଝିବ
ସେଇଟା ହିଁ ଠିକ କଥା ସେଟା ବୁଝିଲା ବେଳେ ନିଜ ମା ତ ପାଖରେ ନଥିବ କିଛି ବି ଲାଭ ହବ ଖାଲି ଆଖିରୁ ଲୁହ ଛଡା ଆଉ
ସେୟା ତ ଯେ ନିଃସ୍ଵାର୍ଥରେ ଭଲ ପାଏ ସେ କେବଳ ମା ଆଉ ସମସ୍ତେ କଣ ସଵାର୍ଥ ଥାଏ ମୁଁ ଚାକିର କରିବି ମତେ ପୋଷିବ ବା ପା ହଉ ପଛେ ତା ଭଲ ପାଇବ ସ୍ୱାର୍ଥ ଥାଏ ଯେ ମୋ ଛୁଆ ରୋଜଗାର କଲେ ମତେ ପୋଷିବ ନ ରୋଜଗାର କଲେ ସେ କହିବ
କିନ୍ତୁ ମା ଟେ ନା ତାକୁ ଶୁଣ ମା ତାାକୁ ଯଦି ଖାଇବାକୁ ନଦବ ମା ହିଁ କେବେ କାହା ଆଗରେ କହିବନି ମୋ ଛୁଆ ମାନେ ମତେ ତେ ଆଜି ଖାଇବାକୁ ଦେଇନାହାନ୍ତି ମୋ ଛୁଆ ମାନେ ଆଜି ମତେ ଗାଳି ଦେଲେ କହିବେିନି କିଛି କାହିଁକି ନା ମା ଭଳି ପବିତ୍ର କିଛି ବି ଦୁନିଆରେ ନାହିଁ ଆଜିକା ଦେଖୁଛ ଯୁଗରେ ମା ମାନଙ୍କୁ ବହୁତ ହଇରାଣ କରୁଛନ୍ତି କିନ୍ତୁ ଏଇଟା ଠିକ୍ କରନାହାନ୍ତିି ସେମାନେ ଆମେ ହିଁ ବୁଝେଇବାକୁ ପଡିବ ଯେ ବୁଝେଇବୁ ଏ ସମାଜରେ କାହାକୁ ବୁଝେଇବୁ ଆମେ ବୁଝେଇଲା ଆଜିକାଲି ଦେଖୁଛ ଯାହା କୋଉଟେ ବୁଝେଇଲା ସେଏ ସିଏ କଣ କହିବ
ଆଜ କାଲି ଛୁଆଙ୍କୁ କହିବା ଆଗରୁ ବି ଡର ଲାଗୁଛି ସେ ଯେମିତି ସୁଇସାଇଡ କରିଦଉଛନ୍ତି ସାଙ୍ଗେ ସାଙ୍ଗେ ରାଗିକି ଘରୁ ଚାଲି ଯାଉଛନ୍ତି କିଛି କହିବା ଆଗରୁ ଆମକୁ ଡର ଲାଗୁଛି ହ
ସେଇଟା ହିଁ ଠିକ କଥା ତଥାପି ବି ଆମେ ଯୋଉମାନେ ପାଠ ଶିକ୍ଷିତ ଆଜିକାଲି ଶିକ୍ଷିତ ସମସ୍ତେ କିନ୍ତ ଶିକ୍ଷିତ ଟୁ ନିହାତି ହେଇଯାଉଛନ୍ତି କାହିଁକି ନା ମା ମାନଙ୍କୁ ଯୋଉ ମା ମାନଙ୍କୁ ଖାଇବାକୁ ନ ଦେବେ ସିଏ ଭାବନ୍ତେ ମୁଁ ଆଜି ମୋ ମାଆ କୁ ଖାଇବାକୁ ଦେଇନି କାଲି ମୁଁ ମା ତ ଦଶ ମାସ ମୋତେ ପେଟରେ ଗର୍ଭରେ ଧରିକି ମୋତେ ଜନ୍ମ କେତେ କଷ୍ଟରେ କରିଛି ମତେ କେମିତି ଛୋଟ ରୁ ବଡ କରିଛି ମାନେ ବହୁତ୍ କଷ୍ଟ ବି ସହିଛି ଆ ସେଇ ମା ବି ତମ ମାନଙ୍କୁ ଛୋଟ ଯେତେବେଳେ ଆମେ ଛୋଟ ହେଇଥିଲେ ସେମାନେ ଆମକୁ ମାନେ କ୍ଷୀର ଦେଇକି ଭଲ ମନ୍ଦା ଦେଇକି ସବୁ ପାଳିଲେ କି ନାଇଁ ସେଥିରେ ପୁଣି ଘରର ସବୁ କିସ୍ତି ମାନେ ସବୁ କିଛି ହିଁ ବୁଝନ୍ତି ସିଏ ସେଇଥିରେ ବି ତ ମୁ ମାନେ ପିଲାମାନଙ୍କୁ ବି ସବୁଥିରେ ବୁ
ଘରେ ଭାତ ନଥିଲେ ରୁଟି ନଥିଲେ ଛୁଆ ଆଗ ପେଟେ ଖାଇବେ ଯଦି ବଳିିବ ତ ମା ଖାଇବ ନହେଲେ ନାଇଁ ସେ କୋଉଦିନ ସେ କୋଉଦିନ କୁହେନି ଯେ ମୋ ପାଇଁ ମୁଁ ଏକ୍ଟ୍ରା ରଖିଦବି ମୋ ଛୁଆଙ୍କୁ ଦେବି ତାଙ୍କୁ ପାଇରିବ ନହେଲେ ନାହିଁ ସେ ଆଗ ଦେବେ ଛୁଆକୁ ଖା ତାପରେ ବଳିଲେ ମୁଁ ଖାଇବି ତ ନହେଲେ ନାହିଁ
ନିହାତି ସେଇଟା ତ ସେମତି ହଉଛି ନା ଆମେ କଣ ଯେତେ ତ ବୁଝେଇଲେ ବି ସେ ମାନେ ବୁଝୁନାହାନ୍ତି।
କିନ୍ତୁ ଯାହାର ମା ନାହିଁ ସିଏ କେବଳ ଏଇ କଷ୍ଟଟା ହିଁ ବୁଝିପାରିବ।
ନିହାତି ଠିକ କହିଲ ସେ ଶୁଣ ଯାର ମା ନାହିଁ ସିଏ ମାନେ ମା କଥା ଭାବିଲା ବେଳକୁ ଆଉ କିଛି ତା ପାଖରେ ନ ଥିବ କାହିଁକି ନା ଯେତେବେଳେ ମା ଦେଖିବ ପ୍ରାୟ ଲୋ କ ମା ମାନେ ବଞ୍ଚିଥିଲା ବଳେ ଖାଇବାକୁ ଦେବେନି ମା ଯେତେବେଳେ ଶୁକୁ ଶୁକୁ ହବ ଏ ମା ଏଇଟା ଖାଇଦିଅ ଏ ମା ସେଇଟା ଖାଇଦିଅ ସେଇଟା ହିଁ ଭୁଲ ମା ମାନେ ଯେତେବେଳେ ଦେଖ ଠାକୁରଙ୍କୁ ଏଇନେ ଯଦି ଆମେ ଯଦି ମା ମନକର ମା ମଙ୍ଗଳା ହଅନ୍ତୁ। ଆମେ ଏଇନେ ମନ୍ଦିର ଯିବା ତାଙ୍କ ପାଇଁ ସେଉ, କମଳା ସବୁ ଆଣିବା କିନ୍ତୁ ସେ ମା କଣ ଖାଏ ସେ ଖାଏନି କିନ୍ତୁ ଦିଅଁ ମାନେ ପକୁତରେ ମା ହଉଚନ୍ତି ଘରର ମାନେ ବାପା ମା ବାପା ମା ହେଉଛନ୍ତି ପକୁତରେ ଦେବତା।
ଆମେ ଏଠି ବାପା ମାଆଙ୍କୁ ପୂଜା କରିବାନି ଟୋଟାଲି ଭଲ ପାଇବାନି, ଖାଇବାକୁ ଦବାନି ମନ୍ଦିରରେ ଯେତେ ପୂଜା ବ୍ର କରିକି ଲକ୍ଷେ ଲକ୍ଷେ ଟଙ୍କାର ସୁନା ଗହଣା ଦାନ କରିକି କିଛି ମୂଲ୍ୟ ନାହିଁ ତାର।
ମୂଲ୍ୟ ନାଇଁ କାହିଁକି ନା ଭଗବାନ କଣ କହୁଛନ୍ତି ମତେ ଦିଅ କାହିଁକି ନା ଭ ଭଗବାନ ହିଁ ଚାହୁଁଛନ୍ତି ତମେ ତମ ମା ମାନ ମାନେ ତାଙ୍କୁ ଯଦି ଆମେ ପୂଜା କରିବା ନିହାତି ଭଗବାନ ଆମକୁ
ହଁ ନିଜ ବାପା ମାଙ୍କୁୁ କନ୍ଦେଇକି ଲୁହ ଝରୁଥିବ ଯାଇକି ଠାକୁରଙ୍କ ପାଖରେ ପୂଜା କରିକି ଯେତେ ବ୍ରତ ରଖିକି ସୁନା ଗହଣା ଗଦେଇଦେଲେ ଲାଭ କଣ?
କିଛି ବି ଲାଭ ନାହିଁ କାହିଁକି ନା ମା ଭଳି ପବିତ୍ର କିଛି ବି ନାହିଁ। ଆଜିକାଲି ଯୁଗରେ ମା ମାନଙ୍କୁ କି ମାନେ ବହୁତ କଷ୍ଟ ଦଉଛନ୍ତି କିନ୍ତୁ ମୋତେ ବି ମୁଁ ବି ଦେଖିଚି ଆମ ଏଇ ପଡିଶା ଘର ହେଇକା ବହୁତ କଷ୍ଟ ଲାଗେ। କିନ୍ତୁ ଆମେ କିଛି କହିପାରୁନୁ ଯେ ମା ଉଁ ସେ ମା ମରିଗଲେଣି ଦୁଇ ଦୁଇ ମାସ ହେଲା ମରିଗଲେଣି ହେଲା ସେ ମା ବି ଏମିତି ଖାଇବାକୁ ପାଆନ୍ତିନି ମ ବହୁତ ଦୁଃଖ ଲାଗେ ତଥାପି ଥରେ ଦି ଥର ଦବୁ ତାପରେ ଗାଳି ଦେବେ ତାଙ୍କ ଘର ଲୋକ ନା। ମାନେ ବହୁତ ଦୁଃଖ ଲାଗେ ତାଙ୍କୁ ଦେଖି ସେମିତି ଆମେ ବି ହଉ ଆମେ ଯଦି ଯାହା ବିି କରିବା ଆ ମାନେ ଆମ ଶାଶୁ ଶଶୁରଙ୍କୁ ଯଦି ଆମେ ହେମିତି କରିବା ଆମ ପିଲାମାନେ ବି ସେମିତି ନିହାତ ଚି କରିବେ କାହିଁକିନା ଆମଠୁ ସେମାନେ ଶିଖିଲେ।
ସେ ଦେଖିଲ ଯେ ମୋ ମା କୁ ମୋ ବୋଉ ଏମତି ଚି କରୁଛି ତାପରେ ସେତେବେଳେ ତମେ ଯେତେବେଳେ ମା ପୋଜିସନ କୁ ଯିବ ସେତେବେଳେ ତମ ସେତେବେଳେ ଯେତେବେଳେ ତମକୁ ବି ସେ ସେଇଆ କରିବେ।
ସେତେବେଳେ ଶୁଣ ଆମେ ଯେତେବେଳେ ମନେକର ଆମେ ବି ହଉ ଆମେ ଯେତେବେଳେ ବୟସ ହେଇଯିବ ଆମ ପିଲାମାନେେ ଯେତେବେଳେ ଆମକୁ କହିବେ ଆମକୁ କେତେ କଷ୍ଟ ଷ୍ଟ ଲାଗିବ ତାଙ୍କ ମାନଙ୍କୁ ବି ସେମିତି କଷ୍ଟ ଲାଗୁଥିବ ମୋ ମାନେ ଆମେ ବି ହେତ ହେତିକି ବେଳେ ଅନୁଭବ କରିବା କିନ୍ତୁ କିଛି ନଥିବ କାହିଁକି ନା
ସେତେବେଳେ ଅନୁଭବ କରିବ ଯେ ମାନେ ଗୋ ଗୋଟେ ମା ନ ଖାଇ ନ ପିଇକି ଛୁଆକୁ ଏତେ ବଡ କରିବ ପାଳିବ ଯେତେବେଳେ ପରେ ଯେତେେଳେ ସିଏ ଟୋଟାଲି ଖାଇବାକୁ ଦି ମୁୁଠା ଦବନି ଯେତେବେଳେ ମାଆ କୁ ସେତେବେଳେ ମା ମନ ଯାହା ହଉଥିବ ସିଏ କେବଳ ହିଁ ବୁଝିପାରିବ।
ନିହାତି ବହୁତ କଷ୍ଟ ହୁଏ ହୁଁ।
ତାକୁ ଦେବ ହେଲେ କିନ୍ତୁ ଛୁଆ ଯେତେବେଳେ ତାକୁ ଦିମୁଠା ଖାଇବାକୁ ନ ଦେଇକି ନିଜେ ବୁଲୁଥିବ
ସେଇଟା ତ ମାନେ ବହୁତ କଷ୍ଟ ସତରେ ଝିଅ ବିଶ୍ୱାସ କରିବନି ଏଇଥିରେ ବି କହନ୍ତି ଙ୍କି ନାଇଁ ମୁଁ ଜାଣିନି କିନ୍ତୁ ମୁଁ ନିଜେ ହିଁ ଅନୁଭବ କରିଚି। କାହିଁକି ନା ମୁଁ ବି ମୋ ମାଆ ବାବାଙ୍କୁ ଛାଡ଼ିକି ମୁଁ ଆସିଛି ମୋତେ ବି ବହୁତ୍ କାନ୍ଦ ଲାଗେ ବେଳେ ବେଳେ। ମୁଁ ଏମିତି ଗୋଟେ ଭୁଲ କର୍ ଥିଲି ନା ମୋ ମାଆ ବାପା ବି ମୋ ପାଖେ କେ ମାନେ ଅଛନ୍ତି କିନ୍ତୁ ନଥିଲା ଲାଗି ବହୁତ୍ କାନ୍ଦ ଲାଗେ ମତେ ବେଳେବେେଳେ। ମୁଁ ମନରେ ଭାବେ ମୁଁ ଯାହା ଦିଏ ଇଏ ମୋ ମା ବାପା କୁ ମାନେ ସ୍ନିହ ଆଦର କରନ୍ତି ସେମିତି ହିଁ ମତେ ଲାଗେ କିନ୍ତୁ ମାଆ ବାପାଙ୍କୁ କେତେବେଳେ ଜୀବନରେ ସମସ୍ତିଙ୍କୁ ଭୁଲି ହେବ କିନ୍ତୁ ମା ବାପାଙ୍କୁ କେବେ ବି ଭୁଲି ହେବନି।
ହଁ ସମସ୍ତେ କହନ୍ତି ଆମେ ମା ପରିକି ଶାଶୁ ପାଇବୁ କିନ୍ତୁ କେବେ ଶାଶୁ ମା ହେଇ-ପାରେନି। ସେ କଁ ସେମିତି ନି ସ୍ୱାର୍ଥରେ ଭଲ ପାଇ ପାରେନି।
ପାରେନି ମୁଁ ଜାଣିଛି ସେଇଟା ମୁଁ ନିଜେ ହିଁ ଅନୁଭବ କରିଛି ଇଏ ଶୁଣ ପାରେନି କିନ୍ତୁ ସେ ଯୋଉତକ ଗାଳି ଦିଏ ନା ସେତେବେଳେ ମା ର କଥା ମନେ ପଡେ। ହଁ ମୋ ମା ତ ଗାଳି ଦେଲା କିଏ ଶୁଣୁଛି ସିଏ ଗାଳି ଦଅନ୍ତି ସେ ବହୁତ ଗାଳି ଦିଅନ୍ତି।
କିନ୍ତୁ ମା ଯେମିତି କଣ ମା ଯେମିତି ଖାଇବାକୁ ନିଜେ ନ ଖାଇକି ଦିଏ ଯେମିତି ଶାଶୁ କଣ ସେମିତି ଦବ କି?
ଦେବେନି ଏଇଟା ଆମେ ଝିଅ ଚଳେଇବା କାହିଁକି ନା ତାଙ୍କ ପୁଅକୁ ବି ସେ ହିଁ ଦଶ ମାସ ଗର୍ଭରେ ଧରିକି ଧରିଛନ୍ତି ସେଟା ଆଜିିକାଲି ପୁରୁଣା ଦେଖିବ ପୁରୁଣା କାଳିଆ ଲୋକମାନେ ସେମିତି କରୁଛନ୍ତି ନିହାତି। ଆଜିକାଲି ଯୁଗରେ ତ ମାନେ ଶାଶୁ ମାନେ କରୁନାହାନ୍ତି ନା। ପ୍ରିଏମ୍ ପୁରୁଣା କାଳିଆରେ ଲୋକମାନୋନେ କରୁଛନ୍ତି କାହିଁକି ନା ଆମକୁ ଯଦି ସେ ଗାଳି ଦଉଛନ୍ତି ହଁ ଗାଳି ହଅନ୍ତୁ ମୋ ମା ଗାଳି ଦେଲା ସେଇଟା ଯଦି ଆମେ ସହିଯିବା ତାହେଲେ ସବୁ ଠିକି ହେଇଯିବ। ସେ ମାଆ ବି ନିଜେ ହିଁ ଆମ ପାଖକୁ ଆସିବ କାହିଁକି ନା ନିଜ ଝିଅ ଭଳିଆ ଆମକୁ ସେ ଭାବିବ ଆମେ ଯଦି ସେଇ ମାକୁ ସିଏ ଆମକୁ ପଦେ କହିଲା ଆମେ ତାଙ୍କୁ ପଦେ କହିବା ନିହାତିି ନିହାତି କୋଉ ମା ଭଲ ପାଇବେ କି? କେହି ଭଲ ପାଇବେନି ସେମତି ସେ ମା ଯୋଉ ଆମେ କହୁଛେ ହଁ ଶାଶୁ ହେଇପାରିବନି ହେଇପାରିବ ନିହାତି ହେଇପାରିବ ଯଦି ଗୋଟେ ବହୁଟେ ଚାହିଁବ ଶାଶୁଟା ନିହା ତି ହେଇପାରିବ ମୁଁ ମାନେ କାହା କଥା କହିପାରୁନି ହଁ। ନାଇଁ ନାଇଁ ଶୁଣ ମୁଁ ହିଁତୀ କାହା କଥା କହପାରିବିନି ମୁଁ ମୋ ନିଜ କଥାରୁ କହୁଛି ମାନେ ମୁଁ ଶାଶୁ ହିଁ ମୁଁ ବି ନିଜେ ଅନୁଭବ କରୁଛି ମୋ ଶାଶୁ ମା ମୋର ହେଇପାଇଲା କାହିଁକି ନା ସେମିତି ପରିସ୍ଥିତି ଆସିଲା କାହିଁକି ନା ସବୁଟା ଯଦି ସହିଯିବା ଆମେ ନି ଜ ମା ଭଳିଆ ନିଶ୍ଚିନ୍ତ ସିଏ ମା ହବ ଦିନେ ନା ଦିନେ ହବ ହବ ହବନି କୁଆଡେ ଯିବେ କାହିଁକି ନା ମା ମା ଏମିତି ଗୋଟେ ଶବ୍ଦ ନିହାତି ପ ଥର ରୁ ତରଳି ଯିବାଟା ନିହାତି ହବ ହାଁ। ଆଉ ଆମେ କହିବା ନାଇଁ ଆମ ଶାଶୁ ସିଏ ନା ଶାଶୁ ଭାବିବାନି ସବୁବେଳେ ମା ଭାବିବା। ମା ଭାବିଲେ ଆମର ସବୁ ଠିକି ହେଇଯିବ। କାହିଁକି ନା ସିଏ ଯଦି ସେମାନେ ଯଦି ଆଶୀର୍ବାଦ ଦେବେ ଆମର ସବୁ କିଛି ଉନ୍ନତି ହେବ।
ହଁ ଆଡ୍ ସତ ଆଉ।
ଆଉ ଆମେ ତାଙ୍କୁ ଗାଳି ଦବା ସେଟା ଠିକ୍ ନୁହଁ।
ହଉ ଆଣ୍ଟି ତାହେଲେ ମୁଁ ରଖୁଛି ‌।